ହ୍ୟାଲୋ ହଁ ଭାଇ କଣ କରୁଚ?
ଏଇଠି ବସିଚି କୁହ।
ଆଉ କଣ ଖାଇବା ପିଇବା କଣ ହେଇଥିଲା ଆଜି ଖରାବେଳେ?
ମାଛ।
ଓ ହୋ ମାଛ ଆଉ କଣ?
ମାଛ ନାଇଁ ଅଣ୍ଡା, ଭାତ, ଡ଼ାଲି।
ହଁ ଅଣ୍ଡା, ଭାତ, ଡ଼ାଲି ହଁ ହୁଁ ହୁଁ। ଆଉ କଣ ଆଜି ବର୍ଷା ବର୍ଷା ହଉଛି ତମ ସିଆଡେ଼?
ଜୋରେ ବର୍ଷା
ହୁଁ ହୁଁ।
ପ୍ରବଳ ବର୍ଷା।
ହୁଁ ହୁଁ। ହଁ ବା ଆମର ବା ସେମିତି ହଉଛି ଜୋରେ ଛାଡ଼ି ଯାଇଥିଲା ଏବେ ପୁଣି ଷ୍ଟାର୍ଟ ହେଲାଣି ଆଉ।
ତାପରେ
ହୁଁ। ଆଉ କଣ କୁହ। ହୁଁ ଡ୍ୟୁଟି ଯାଇଥିଲୁ ଡ୍ୟୁଟି ରୁୁ ଆସିକି ଏବେ ମେଡ଼ିକାଲ ଟିମ୍ ଆମର ଆଇଥିଲେ। ଛୁଆ ମାନଙ୍କୁ ସବୁ ଦେଖିଲେ ତାପରେ ଏବେ ଆସିକି ମୁଁ ଖାଇକି ଏଇଠି ବସିଚି ଆଉ।
ତାପରେ
ଆଉ ତମେ କଣ ଉଁ ଯୋଉ ଆଜି ବର୍ଷା ତ ଏତେ ଜୋରେ ହଉଚି ଆଉ। କଣ କରିବ କେମିତି କଣ ଆସିବ ପୁଣି ଉଁ?
ଖାଇବା ଖାଇବା କଣ?
ଖାଇବା କଣ ଆଜି ଭାତ, ମୁଗ ଡ଼ାଲି ଆଉ କୁ ଏଇ ଯୋଉ ପାଳ ଛତୁ ଉଁ ଆଳୁ ମସଲା ହେଇଥିଲା। ସୋରିଷ ମସଲା ଦିଆ ହେଇ ବେସର ହେଇଥିଲା। ତାପରେ ଛଚିନ୍ଦା ଆଳୁ ଭଜା। ଆଉ ଆମ୍ବୁଲ ପାଣି ଏଇ ସବୁ ଖାଇବା ଆଉ। ଆଉ ଭାଇ ତମର ସାଢେ଼ ହଉ ଚି ବିରି ମୁଗ ତମ ବିଲରେ ହୁଏ ନା ତମେ ମୁଗ ଡ଼ାଲି କିଣିକି ଖାଅ?
ନାଇଁ ଆମର ହୁଏ ନା।
ବିକି ମାନେ ବିଲରେ ବିଲରେ ହୁଏ।
ହୁଁ।
କେତେ କଣ କେତେ ବର୍ଷ ମାନେ କୁଇଣ୍ଟାଲ ଖଣ୍ଡେ ହୁଏ ମୁଗବରି?
ଧର ଦି ଚାରି କୁଇଣ୍ଟାଲ ହୁଏ ଆଉ।
ହାତରେ କର ନା ଭାଗ ଦେଇଚ ଉଁ?
ଏ ଆମେ ନିଜେ କରୁ।
ଉଁ ହୁଁ। ଓ ହୋ ଆଉ ତାହେଲେ ଆମର ବା ଏପଟେ ସବୁ ଭାଗକୁ ଦେଇ ଦେଇଚୁ ଜମି କାଟକୁ ଦେଇ ଦେଇଚୁ।
ତାପରେ।
ଆଉ ସିଏ ତ ଯାହା ଅଳ୍ପ ଦିଅନ୍ତି ସିଏ ବି ବର୍ଷକ ସାରା ହଉନି। ଉଁ। ଦେଇ ଦେଇଛୁ ସେ ଯାହା ଦଉଛନ୍ତି ଧାନ ଦିଟା ଦିଅନ୍ତି ସେଇ ଥିରେ ଖାଲି ଅରୁଆ ଚାଉଳ ହୁଏ ଆଉ।
ଧାନ ଫାନ ହୁଏ ନା ହୁଏନି?
ନାଇଁ ସେମିତି ହଉନି ସେ ଖାଲି ମାନେ ଗୁଣ୍ଠ କୁ ତିନି ଗଉଣି ହିସାବ ରେ ସେ ଅଳ୍ପ ଦିଅନ୍ତି। ଧାନ ସେଇଟା ଖାଲି ଅରୁଆ ଚାଉଳ ବର୍ଷକୁ ଅରୁଆ ଚାଉଳ ଆଉ କିଣୁନୁ ସେଇ ଧାନରୁ କରୁଚୁ। ଆଉ ଉଷୁନା ଚାଉଳ ତ କିଣିକି ଖାଉଛୁ ଆଉ।
କାଟ ପାଇଁ।
ହୁଁ ଆଉ ତମର ତ ଉଁ
କଣ ହେଇଚି?
ମୁଁ କହିଲି ଆଉ ତମର ଉ ମାନେ ସବୁ ଧାନ ବି ତମେ ନିଜେ କର।
ହଁ ହଁ ସବୁ ନିଜେ
ଓ ବଢିଆ ଆଉ ଚାଉଳ କିଣିବାକୁ ପଡୁନଥିବ ଭଲ।
ହଁ ଆଉ କଣ ବାସୁମତୀ ହେରିକା ହୁଏ। ଯୋଉ ଖିରୀ ପାଇଁ ଯୋଉ ବାସ୍ନା ଚାଉଳ ସେଇଟା ବି ହୁଏ।
ଅରୁଆ ପାଇଁ
ଅରୁଆ ପାଇଁ କୋଉ ମାନେ ବିହନ ତମେ କିଣ ନା ହାତରେ ବନାଅ? ଉୁଁ ମୁ କଇଲି ବିହନ କିଣ? ହ୍ୟାଲୋ।
କିଣା ବିହନ ହଁ ଧାନ ଭଲ ହବ।
ଆଚ୍ଛା। ଆଉ ଯୋଉ ଘରେ ଯୋଉଟା ଇଏ କରୁଛନ୍ତି?
ଆଛା ଆଚ୍ଛା ତ ଓହୋ ତମର ଟିକେ ନୋଇଜ ଆସୁଛି ତ ସିଆଡୁ ଟିକେ ସାଇଡ ହେଇଯାଅ ଶୁଭୁନି ଭଲ। କ୍ଲିୟର। ଏୟା ହଉଛି କଥା ହଁ ଏବେ ବଢିଆ ଶୁଭିଲା କୁହ ହୁଁ ହୁଁ।
ହୁଁ ହୁଁ।
ତାହେଲେ ଧାନ ଆ ଏଥରକ ଆମର ଟିକେ ମାନେ ତିନି କୁଇଣ୍ଟାଲ ଦରକାର। ଦରକାର ଅଛି ତମ ସେପଟୁ ଗଲେ ଆଣିିବ।
ହଁ ହଁ।
କେତେ ରହୁଛି କୁଇଣ୍ଟାଲ ପିଛା କେତେ ଟଙ୍କା?
ଆଚ୍ଛା ଆଚ୍ଛା। ଆଉ ନହେଲେ ତମର କଣ ମାନେ ଯୋଉ ତମେ ନିଜେ ହାତରେ କର ନା କିଏ ରୁଇବା ପାଇଁ କିଏ ଆସନ୍ତି ବାହାରୁ ଲୋକ।
ରୁଇବା ପାଇଁ ଲୋକ ଆସନ୍ତି ନା ଚାନ୍ଦପାଲିଆ ଲୋକ। ଚାନ୍ଦବାଲିରୁ।
ଚାନ୍ଦୁବାଲି ମାନେ କୋଉଠୁ ସେଏ?
ହ ପଟାମୁଣ୍ଡେଇଆଡେ।
ପଟ୍ଟାମୁଣ୍ଡାଇ ଆଡେ ଏଇ ଭଦ୍ରକ
ଭଦ୍ର ଭଦ୍ରକିଆ ଭଦ୍ରକିଆ ଲୋକ ହଁ ସେମାନେ ଆସ ଗୁଣ୍ଠ ଗୁ ଗୁଣ୍ଠ ଧରିଆ ରୁହନ୍ତି ଆଉ। ଗୁଣ୍ଠ କେତେ ଦୁଇଶହ କୋଡିଆ ନା କେତେ ନିଅନ୍ତି। ଖାଇବା ପିଇବା ଖାଆ
ଓହୋ ସେମାନେ ତାହେଲେ ସେଇ ଲୋକମାନଙ୍କୁ ତମେ ଇଏ କରିକି ଆଉ ତାହେଲେ ଆଉ ତମେ ଯିବ ସାର ମସଲା?
ସାର ମସଲା ଆମେ ଦେବୁ ନା।
ଆଚ୍ଛା ଆଚ୍ଛା ଆଉ ସେମାନେ ଖାଲି ରୁଇବେ ଯିବେ ଉପାଡିବେ ରୁଇଁବେ।
ଓପାଡ଼ିବେ ରୋଇଁବେ ଗୁଣ୍ଠବର୍ତ୍ତିୀ ପଇସା ନେବେ ଆଉ।
ଓହୋ ଏବେ ତ ବର୍ଷା ମାନେ ବିଲରେ ପାଣି ହେଲା। ତମର ବିହନ ଫିହନ ବୁଣା ହେଲା।
ତଳି ପଡିିବ ବା ସେ ବାରିକର ବିଲରେ। ହଳ ହେଇଛି ଆଉ ଗୋଟେ କାଦୁଅ ହେଇକି ତଳି ପଡିବ।
ହଳ ତ ଆଗରୁ ତ ସବୁ ମାନେ ବଳଦ ଲଙ୍ଗଳରେ ହଳ ହଉଥିଲା ଏବେ ସବୁ ଟ୍ରାକ୍ଟର।
ଟ୍ରାକ୍ଟର ରୋଟର।
ଓହୋ ରୋଟର ଆଉ ଗୋଟେ ଅଛି କଣ ମୁଁ ଦେଖିନି ଜାଣିନି।
ରୋଟର ମେସିନ୍ ମାରିଲେ ଆଉ ଘାସ ଫାସ ରହିବନି କି କିଛି ବି ଏତେ କଷ୍ଟ ହବନି ତାପରେ।
ଓହୋ। ଆଉ ତାହେଲେ ସେମାନେ ସି ସହଜ ସୂକ୍ଷ୍ମ ହବା ପାଇଁ ଆଉ ଏତେ କଷ୍ଟ କରିବାକୁ ପଡୁନି ନା?
ନା ନା।
ଓହୋ ହୋ।
ଆଜିକା ଡେଟ୍ ରେ ଆଉ କଣ କିଛି କଷ୍ଟ କରିବା ପାଇଁ ପଡୁଛି ସବୁ ଇଜି ରେ ହେଇଯାଉଛି।
ହୁଁ ସବୁ ଇ ଜିରେ ହେଇଯାଉଛି ହଁ ଲୋକମାନଙ୍କ ବି ଆଉ ଏ ତେ ଶାରୀରିକ ପରିଶ୍ରମ ନ ହଉଛି ବୋଲି ବେଶୀ ରୋଗ ହିଁ ହଉଛି ଆମକୁ।
ଆରେ ହୁଁ। ଆଉ ତାହେଲେ ଆଉ-ଉ-ଉ-ଉ ଆଉ ବୁଲିବା ପାଇଁ ଏଥର କୁଆଡେ ଯାଇନ ରଜରେ।
ହ୍ୟାଲୋ।
ମୁଁ କହିଲି ବୁଲିବା ପାଇଁ ଯାଇନ ଏଥର କୁଆଡେ ରଜରେ?
ଆଛା।
ଆମେ ଏ ଆମେ ଏଥରକ ଯାଇଥିଲୁ ନୟାଗଡ। ତମେ କେବେ ଯାଇଛ? ତମକୁ କୋଉ ସ୍ପଟ୍ ଭଲ ଲାଗେ ବେଶୀ? କଣ କହିଲ? ମୁଁ କହିଲି କୋଉ ସ୍ପଟ ଭଲ ଲାଗେ ନୟାଗଡ ର? ଶୁଭୁନି ତମ କଥା ତ ଉଁ।
ହୁଁ।
ନା।
ଯାଇନ?
ନା ବା ଯାଇନୁ ଆମକୁ ନେଇନାହାନ୍ତି ଖାଲି ବା ଗୋ ଗୋଟେ ଜାଗା ଆମକୁ ନେଲେ ଲଡୁ ବାବା ଆଉ ରାମ ମନ୍ଦିର। ଖାଲି ବୁଲିଲୁ ଆଉ କୋଉ ଜାଗା ଯାଇନୁ।
କନ୍ଟୀଲ ନୀଳ ମାଧବ ଯାଇନ?
ନାଇ ପରା ଆଉ ଗୋଟେ କଣ ଅ କିଛି ରଘୁନାଥ ଯିଉ ସେ ଜାଗାକୁ ବି ଆମକୁ ନେଲେନି ନାଇଁ ପରା। ଯାଇନୁ ସେଠି କଣ ମାନେ ଭଲ ସ୍ପଟ ସେଇଟା?
ହଁ ଭଲ ଆମର-ଅ-ଅ-ଅ ସିମିଳି ଝର ଯୋଉ କହୁଛନ୍ତି ସେଟା ଲଡୁ ବାବା ରଘୁନାଥ ମଝି ରେ ପଡିବ। ବାଇଶ କିଲୋ ମିଟର।
ହଁ ହଁ ହଁ।
ସେଠି କି ଯାଆନ୍ତି ଲିଷ୍ଟ୍ କରନ୍ତି ସବୁ। ବଢିଆ ରୋଷେଇ ବାସ ହୁଁ।
ଆଉ ଗୋଟେ କଣ ପାର୍କ କାଳେ ସେଇଠି ବଢିଆ ପାର୍କ ଗୋଟେ ହେଇଛି କାଳେ। କଣ ସେ ପାର୍କ ନା?
କହନ୍ତି ବଲାଣି ପାର୍କ ଅଛି। ଖରାପ ସୁନାଖଳା ଏପଟୁ ଆସିଲାଳକୁ ସୁନାଖଳା ମାର୍କେଟ ପରେ ପଡେ। ମଝିଆ ମଝି ଭିତରକୁ ଆଉ ବଢିଆ ପାର୍କ ଟା। ବଡ ବଡ ପାର୍କ। ଆଁ।
ଥିଲା ସେ ବନ୍ଦ ଥିଲା ସେ ପାର୍କ ଟା ତାର ସମୟ କେତେବେଳେ
ସମୟ ହଉଛି ଆଠଟା ସାଢ଼େ ଆଟା ଆଉ ଏମିତି ଆଉ ଲାଷ୍ଟ ତାପରେ ବନ୍ଧ। ହ୍ୟାଲୋ।
ସମୟ ଅଛି କି ସେ ପାର୍କ ଖୋଲା ହେବା ପାଇଁ ନିର୍ଦ୍ଦିଷ୍ଟ ସମୟ ଅଛି ବୋଧେ।
ହଁ।
ଅ ହୋ ହୋ।
ଅଛି ପରା।
ଓ ଆମେ ଯାଇଥିଲୁ ଫେରିକି ଆସିଥିଲୁ ହୁଁ।
ଫେରିକିରି ଆସିଲ ମାନେ ସେଇଟା ବୋଧେ ବନ୍ଦ ହେଇଯାଇଥବ।
ହଁ ତିନିଟା ବେଳେ ଆମେ ପହଞ୍ଚିଥିଲୁ ତିନିଟା ବେଳେ ଫାଷ୍ଟ।
ନାଇଁ ନାଇଁ ସେ ସେଇଟା ହେଲା ବଟାନି ପାର୍କ।
ହୁଁ। ହୁଁ।
ତାହାଲେ ଆମେ ହସ୍‌ ସେଟା ତ ଆଟା ପରେ।
ସେଇଟାକୁ ଏବେ ତା ସମୟ ବୋଧେ ସ
ସ କିଛି। ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ହଁ। ମୁଁ କହିଲି ସେ ସନ୍ଧ୍ୟା ବେଳେ ବୋଧେ ବନ୍ଦ କରିଦଉଛନ୍ତି ସନ୍ଧ୍ୟା ବେଳେ ବନ୍ଦ କରିଦଉଛନ୍ତି।
ସନ୍ଧ୍ୟା ବେଳେ ତାର ଆଟା ବଳେ ବନ୍ଦ।
ଓହୋ ଯଦି ଆ ତା ପୂର୍ବରୁ ଯିବ ତାହେଲେ ତମେ ଯାଇକି ମାନେ ଏଣ୍ଟ୍ରି କରିପାରିବ ନା କଣ? ଆଉ ସେ ଯୋଉ ରାମ ମନ୍ଦିର ତା ଉପରରୁ କେମିତି ଉଠିବ ଆମେ ତ ଖାଲି ଉପରକୁ ଯାଇପାରିବ।
ତା ଉପରକୁ ତମେ ଯାଇପାରିବ ବୁଲିକି ଆସିପାରିବ।
ଓହୋ। ହଁ ଆମେ ଆମେ ଯାଇଥିଲୁ ସେପାହାଡ଼ ତଳୁ ଆଉ ସମସ୍ତେ କହିଲେ ନାଇଁ ଆମେ ଯାଇପାରିବାନି କେହି ସେଥିପାଇଁ ଆଉ ଯାଇପାରିଲୁନି ଖାଲି ଲଡ଼ୁବାବା ବୁଲିକି ଆସିଲୁ ଆଉରୁ ଆମେ ଦେଖିନୁ ରାମ ମନ୍ଦିର ବି ଯାଇନୁ ଉପରକୁ ବି ଯାଇନୁ ଖାଲି ତଳୁ ତଳୁ ପଳେଇ ଆସିଲୁ ବୁଲିକି।
ଆଚ୍ଛା ଆଚ୍ଛା ଉପରକୁ ଗଲେ ଭଲନା ଉପରକୁ ଗଲେ ବହୁତ୍ ବଢ଼ିଆ।
ଯାଇପାରିବନା?
ହଁ ମୁଁ ବିତ ଯାଇଥିଲି ଆମେ ପିଲାମାନେ ସବୁ ସେଉପରକୁ ଯାଇଥିଲେ ଆମେ ନେଇକି ଯାଇଥିଲି ଆମେ ଚାଲିକି ଯାଇଥିଲୁ ସେତେବେଳେତ ଫାଷ୍ଟେ ଫାଷ୍ଟେ କେ ତ ଅସୁବିଧାଥିଲା ଏବେ ସୁବିଧା ହେଇଗଲାଣି।
ଓହୋ ହୋ ନାଁ ଆମେ ଖାଲି ଯାଇଥିଲୁ ତଳୁ ପଳେଇ ଆସିଲୁ। ଆମକୁ ଆଉ କେହି ଉପରକୁ ଆମେ ଆଉ ଯାଇପାରିନୁ ଆଉ। ଆଉ ନେକ୍ସଟ୍ ଗଲେ ଆଉ ଯିବା ଦେଖିବା ବୁଲିକି ଆସିବା ତମେତ ବଢିଆ ବଢିଆ କହୁଚ ବଲାଙ୍ଗୀ ପାର୍କ କଣ ଗୋଟେ ଅଛି ଗୋଟ ଗୋଡ଼ ପାର୍କ କଣ? ଦେଖିବା ଯଦି ନେକ୍ସଟ୍ ଗଲେ ବୁଲିକି ଆସିବା ଆଉ। ଏବେ ବର୍ଷା ଦିନେ ଖୋଲାନା ବନ୍ଦ ଅଛି?
କି ଛତୁଆ
ହଁ
ଆଛା ଆଚ୍ଛା ଆଚ୍ଛା। ବର୍ଷା ଦିନେ ତାହେଲେ ଖୋଲା ଅଛି ନା? ହଁ ହଁ। କିନ୍ତୁ ବେଶୀ ଯୋଉ ବର୍ଷା ଯୋଉ ହଉଥିବ ଏତେ ଲୋକମାନେ ହଉନଥିବେ ଏତେ ଯାଉନଥିବେ ଶୀ ଶୀତ ଦିନେ ବହୁତ୍ ଯାଉଥିବେ ନା?
ସେ ଲୋକାଲ ଏରିଆ ଲୋକ ଯାଉଥିବେ
ହଁ ବାହହାର ଲୋକ ଆଉ କଣ ଆସିବେକି?
ଶୀତ ଦିନ ହେଲେ ଯାଇକି ଆସିବେନା।
ମିଶି ଯାହାନ୍ତି ଲୋକ ଯେମିତି କମ୍ ବୁଲିବା ପାଇଁ ସବୁ ଲୋକ ବୁଲିବାକୁ ଆସନ୍ତି। ‌ ଆଉ କଣ ବର୍ଷା ଦିନେ କିଏ ବୁଲିବାକୁ ଯିବେ ବର୍ଷା ଦିନ
ହୁଁ ହୁଁ ହୁଁ।
ପାଣି ଉପଠିଲା ସମୟରେ ଯାଇଥିଲୁ ଲଡ଼ୁବାବା ବୁଲିଲି ଏପଟେ ଆସିି ପାଣି ବୁଡ଼େଇଲେ
ପାଣି ବୁଡ଼େଇଲେ?
ପାଣି ବୁଡେଇଲେ ଏପଟେ ତାଙ୍କୁ ନେଇକି ଯାଇଥିଲି କିର୍ତନ ସାଇଟିକୁ ସେମାନଙ୍କୁ ସେଠି ଛାଡିିକିରି ମୁଁ ରିଟନ୍ କଲି ଆଉ। ସେଗଲେ ଗୋଟେ ଦିନ ଲଡ଼ୁବାବା ହ ବୁଲିଲେ ସବୁ ବୁଲିଲେ ତାପରେ ଏଆଡ଼ିକି ଆସିଲେ ଆଉ।
ଆଉ ସେତେବେଳେ କଣ ଭିଡ଼ ଅଧିକ ଭିଡ଼ ଥାଏ ବହୁତ୍
ନାଇଁ ନାଇଁ ଭିଡ଼ ନାହିଁ ସେତେବେଳେ ଭିଡ଼ ନଥିଲା। ଯାଇପାରିବ
ଉଁ ହୁଁ। ହଉ ତାହଲେ ଠିକ୍ ଅଛି ଆଉ ହଉ ରଖ ଆଉ କେତେବେଳେ ଫୋନ୍ କରିବ ଆମକୁ ଆଉ? ହଉ ହଉ ହଉ ତାହେଲେ ଠିକ୍ ଅଛି ଆଉ।
ଏମିତି ହଉନି
ନାଇଁ ପରା ହଉନି ଆଉ।